ଓ, ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଆପଣ ମତେ ଶୁଣି ପାରୁଚନ୍ତି?
ଆଜ୍ଞା।
ମୁଁ ବି ଆପଣଙ୍କୁ ଶୁଣିପାରୁଛି।
ଆଜ୍ଞା।
ଆଉ, କଣ କରୁଚନ୍ତି?
ଏଇ, ବସିଥିଲି। ଆଉ ଆପଣ?
ମୁଁ ବି ଏଇ ବସିଥିଲି, କଣ କରିବା? ବସିକି ଏମିତି ଟିକେ, ଏପଟ ସେପଟ ଏପଟ ସେପଟ ହେଲା ପରେ ଦେଖି ଯେମିତି ଘଣ୍ଟା ଘଣ୍ଟାଟା, ଏପଟ ସେପଟ ଏପଟ ସେପଟ ହେଲାପରେ ସମୟ ହେଇଗଲେ, ସେଟିକେ ତୃପ୍ତି, ଗଡିପଡେ। ଯାହା ଫଳରେ ଗଡିପଡ଼ିଲେ, ସକାଳ ହେଇଯାଏ ଆଉ, ଏଇଭଳିଆ ଆଉ। ଆଉ ଆପଣ ଶୁଅନ୍ତି କେତେବେଳେ? ଆଜ୍ଞା ଆଜ୍ଞା, ଏଇତ ଜୀବନ ଆଉ।
ମୁଁ, ମାନେ ହଷ୍ଟେଲରେ ରହିଲାବେଳେ, ମତେଟିକେ ଭଲଲାଗେ ମାନେ କି ସମସ୍ତେ ଶୋଇ ପଡିଲା ବେଳେ, ମତେ ଟିକେ ପଢିବାକୁ ଭଲ ଲାଗେ। ତ, ହଷ୍ଟେଲ ରେ ଥିଲାବେଳେ ମୋର ମାନେ ପଢା ସରୁ ସରୁ, ସେଇ ସାଢ଼େ ଦିଟା ତିନିଟା ହେଇଯାଏ, ମୁଁ ସେ ତେବେଳେ ଶୁଏ, ବାକି ଯେହେତୁବି ମୁଁ ଘରକୁ ଆସିଛି ଉଠେ ସାତଟା। ମାନେ ସାତଟା, ବେଳେ ବେଳେ ଛଅଟା, ମାନେ କଲେଜ ଥିଲା ବେଳେ ତ ଛଅଟାରେ ଉଠିବାକୁ ପଡେ। କାରଣ ପୁଣି ଉଠିକି, ରୋଷେଇ କରିକି, ମାନେ କ୍ଲାସ ଯିବାର ଥାଏ। ତ, ସେଇଥିପାଇଁ ଛଅଟାରେ ଉଠିଯାଏ। ଆଉ ଯୋଉଦିନ ରବିବାର ଥାଏ, ସେଇଦିନ ଟିକେ ସାତଟା ହେଇଯାଏ ଆଉ।
ହୁଁ ହୁଁ ହୁଁ, ରୋଷେଇ ବା ହଷ୍ଟେଲ ଯାଆନ୍ତୁ, ମାନେ ଦିନକୁ ଆପଣ କେତେ ସମୟ ଆ ଶୁଅନ୍ତି?
ସେଠି ଥିଲା ବେଳେ ଛଅ ଘଣ୍ଟା ଟ୍ରାଏ କରେ ଆଉ, କିନ୍ତୁ ରାତିରେ ତ ଛଅ ଘଣ୍ଟା ହେଇପାରେନି। ଦିନରେ ଆଉ ଟିକେ ଯେତେବେଳେ ମାନେ ଫାଙ୍କା ମିଳେ ଶୋଇପଡେ। ଆଉ ବେଳେ ବେଳେ ବି ଯଦି ମାନେ ପଢା ପଢି ଥାଏ ସେତେବେଳେ ଆଉ ଶୋଇ ହୁଏନି।
ନାଇଁ ନ ଆପଣ ଏବେ ଟିକେ ସାତ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। କାହିଁକି କହିଲେ ମଣିଷ ଦେହର ମସ୍ତିଷ୍କ ଟା ହଉଚି ସବୁ ଆପଣଙ୍କର ମଝିରେ କହୁନଥିଲ କି ମୋର ଯୋଉ ମାଇଗ୍ରେନ୍ ଅଛି ସାଇନସ୍ ଅଛି ଯଦି ଆପଣଙ୍କର ନିଦ ଟା ଠିକ ସେ କମ୍ପ୍ଲିଟ ନହବ ନା ତାନେ ସେ ଠିକ ସେ ନହବ ତାହେଲେ ଏମିତି ସବୁ ଜିନିଷ ତାପରେ ଆପଣ ବି ଟିକେ ଟେନସନ ବି ଟିକେ ରହୁଚନ ମାନେ ରହୁଥିବେ ମତେ ଲାଗୁଚି ଯାହା। କାରଣ ଫ୍ୟାମିଲି ପରିବାରକୁ ଦେଖିବାକୁ ପଡିବ ଆଡେ ପାଠ ସବୁଆଡୁ ଭାବିକି ବି ମଣିଷ ଟିକେ ଚିନ୍ ଚିନ୍ତିତ ରହେ ସେ ଛୋଟ ହଉ କି ବଡ ହଉ। ଛୋଟ ଛୁଆ ହେଲେ ବି ଆଜ୍ଞା। ସେ ଛୋଟ ହଉ କି ବଡ ହଉ ସମସ୍ତଙ୍କର କିଛି ନା କିଛି ଚିନ୍ତା ଅଛି।
ତାପରେ ଆଜି ଯୋଉ ଆଜିକାଲିର ସମାଜ ଯୋଉ କମ୍ପିଟିସନ ର ସମାଜ। ମାନେ ସେ ଛୋଟ କ୍ଲାସ ହଉ ବଡ କ୍ଲାସ ହଉ ସବୁଥିରେ କମ୍ପିଟିସନ।
ଆଜ୍ଞା।
ତ ଅ ସେବେଠୁ ହିଁ ଏମିତି ଆଉ।
ଆଜ୍ଞା ଆପଣଙ୍କର ଚାଷ ବାସ କରନ୍ତି ଗାଁ ରେ ସବୁ?
ନା ସେମତି ନାହିଁ ବାକି ଦିଆ ହେଇଯାଏ ଭାଗ ଚାଷ ଯୋଉ ଅଲଗା ଲୋକ କରିକି ଯାହା କରନ୍ତି ଏମିତି ଦିଅନ୍ତି ଆଉ।
ଆଜ୍ଞା। ଆପଣ କଣ ସବୁ କୋଉ କୋଉ ଫସଲ ହୁଏ?
ଏ ଧାନ ହୁଏ ବିରି ଆଉ ଆରଥର ଆରଥର କି ଏଇଥର ଆରଥର ବୋଧେ କୋଳଥ ହେଇଥିଲା ବାଦାମ ହୁଏ। ବାଦାମ ସବୁ ବର୍ଷ ହୁଏନି ମାନେ ଯିଏ କରନ୍ତି ଯୋଉ ଆମ ସେ ଜମିରେ ଦିଅନ୍ତି ଆଉ। ମାନେ କି ଧାନ ଆଉ ବିରି ଟା ଟିକେ ମାନେ ସବୁ ବର୍ଷ ହୁଏ। ଆଉ ଏଇ ସବୁ କେତେବେଳେ ଯିଏ ହେ କରନ୍ତି ସେମାନଙ୍କୁ
ସବୁ ବୁଝ ବୁଝି କିଏ ବୁଝା ବୁଝି ତମେ କର?
ନା ନା ମୁଁ ନାଇଁ ମୋ ମା ନହେଲେ ବାବା ସେପଟୁ କଥା କୁହନ୍ତି ଆଉ।
ଆଛା ଆ ତମେ କଣ କର? ତମେ ଖାଲି ପଢ ଆଉ ରୋଷେଇ କର।
ରୋସେଇ ମାନେ କି ମୁଁ ଯେତେବେଳେ ମାନେ ଛୋଟବେଳୁ ମୋର ଗୋଟେ ଥାଏ କି ନାହିଁ, ମତେ ଖାଲି ପଢିବାରେ ଅଛି। ମତେ ଆଉ କିଛି ନାହିଁ, ମାନେ ମୁଁ ହେତେଳେ ଏତେ ସାଙ୍ଗସାଥି ମୋର କିଛି ନଥିଲା। ମାନେ ଦଶମ ଯାଏ। ଆଉ ଯେହେତୁ ଟିକେ ଭଲ ପଢୁ ଥିଲ ବୋଲି ସ ମାନେ ମୋ ସହିତ କେହି ସାଙ୍ଗ ହିଁ ହୁଅନ୍ତିନି ପ୍ରାୟ। ତ ମୋ ମୋର ପ୍ରାୟ ସାଙ୍ଗ ମାନେ ହଉଚନ୍ତି ପୁଅପିଲା। ତ ମୋର ପୁଅ ପିଲାଙ୍କ ସ ହିତ ହିଁ ଭଲ ପଡେ। ଝିଅ ପିଲା ମାନେ ଏକ ପ୍ରାୟ ଏତେ କେହି ମାନେ ମିଶନ୍ତିନି ଇର୍ଷା ଭାବ ରଖନ୍ତି, ଠିକ ପରୀକ୍ଷା ହବ ପଚାରିବେ। କି ଆରେ ଏଇଟା ସେଇଟା ଏମତି। ମୁଁ ବି ସେମିତି କିଛି ଭାବେନି, ଛାଡ ଯିଏ ଯାହା ଭାବୁଛି ଭାବୁ। ତାପରେ ପ୍ରଥମେ ପ୍ରଥମେ ମୁଁ କାନ୍ଦୁଥିଲି, କି ମୋ ସହିତ କେହି ମିଶୁ ନାହାଁନ୍ତି ଇଏ ସିଏ। ଆଉ ମୋ ମା ତ ମାନେ ଯୋଉ କୁହନ୍ତି କି ମତେ ଆଗକୁ ଯି ଯିବାକୁ ମାନେ ମୁଁ ଯେତିକି ଆଗକୁ ଯାଇଛି ତା ପଛରେ ମାନେ ସବୁଠୁ ବଡ ହାତ ହଉଛି ମୋ ମା ର। ସେ ସବୁବେଳେ କୁହେ କି ଆରେ ସିଂଘ ସବୁବେଳେ ଏକାଟି ଏକୁଟିଆ ଚାଲେ, ରଜା ପଛରେ ସଳା କିଏ ନ କୁହେ। ତ ମୁଁ ଆଜି ଯାଏ ବି ସେଇ ଏଇ ଦିଟାକୁ ହିଁ ମାନେ ଧରିକି ଚାଲିଛି କି କେହି ସାଙ୍ଗ ନ ରୁହନ୍ତୁ ସେଥିରେ କଣ ଅଛି। ଆଉ ମୋ ଆଗରେ ତ କେହି କହୁନାହାନ୍ତି ନା ମୋ ପଛରେ କୁହନ୍ତୁ, ସେଥିରେ ମୋର କେହି ଯାଏ ଆସେନାହିଁ। ମତେ ଖାଲି ମୋ ପରିବାରକୁ ଖୁସି ରଖିବାର ଅଛି। ସେମାନେ ଯାହା ଚାହୁଁଛନ୍ତି ସେଇଟା ଦବାର ଅଛି, ମୋ ପରିବାର ଖୁସି ତ ମୁଁ ଖୁସି ତେଣି କି ସେ ସାହି ପଡିଶା ସେ ସୋସାଇଟି ଯାହାବି କୋହୁ।
ହୁଁ ବଢିଆ ବଢିଆ, ଶୁଣି ଭଲ ଲାଗିଲା।
ଆଞା। ଆଉ ଆପଣଙ୍କର ଏବେ ପଢା ପଢି ଚାଲିଛି, ନା ନାଇଁ?
ମୋର ପଢାପଢି, ମୁଁ ଏମବିଏ ଅଲରେଡି କମ୍ପ୍ଲିଟ କରିଦେଇଛି। କରିକି କହୁଥିଲି ନା ଆପଣଙ୍କୁ ମୁଁ। ଫ୍ଲିପକାର୍ଡ ରେ ଅଛି, ଚାକିରି କରିଛି। ଏଇ ଆପଣଙ୍କର ସୁରେଶ୍ଵରରେ। କେତେବେଳେ ଯଦି ଏଇପଟେ ଆପଣଙ୍କର ଯାଉଥିବେ ଭୁବନେଶ୍ଵର ରୁ କଟକ ହଉ, ଏ ସରି କଣ ଟା? ଆଳିରୁ କଟକ ହଉ କି କଟକରୁ ଆଳି ହଉ, ଆମେ ପୁରା ଯୋଉଠି ଆପଣଙ୍କର ବସ୍ ଡାକିବ କଟିକଟା, କଟିକଟା ଡାକିବ ମାନେ ଯୋଉଠି ବସ ରହୁଛି ତା ତଳଟା ହଉଛି ମୋ ଫ୍ଲିପକାର୍ଟ ଅଫିସ। ପୁରା ଛକ ଉପରେ। ତାପରେ ସେଇଠୁ ଜଷ୍ଟ ଦୁଇଶହ ମିଟର ଟର ଦୂରରେ ମୋର ଘର ଟା। ମୁଁ ସେଇଠି ରହୁ ଛି ତ ଏମିତି ମତେ ବି ସାଙ୍ଗସାଥି ବନେଇବାକୁ ବହୁତ ଭଲ ଲାଗେ। ତାପରେ ମନ ମତେ କଣ ନା ମୋର ଲାଇଫରେ ସମସ୍ତେ ନିଜ ନିଜ କ-କାର୍ଯ୍ୟରେ ବ୍ୟସ୍ତ। ମତେ ଟିକେ କଣ ନା ଠାକୁରଙ୍କ ଚିନ୍ତାଧାରାର ଲୋକ ଟିକେ ମତେ ବହୁତ ଭଲ ଲାଗନ୍ତି। ମୁଁ ତାଙ୍କ ସ ତ କିଛି ମୋର ଭାବନା, ମାନେ କହିପାରୁଥିବି ସେମାନେ ଶୁଣି ପାରୁଥିବେ, ଏଇ ସୁ ସବୁ ଜିନିଷ ଆଦାନ ପ୍ରଦାନରେ ମୋର ଟିକେ ସମୟ କରିଥାଏ, ତାପରେ ପ୍ରାୟ ତ ଏମତି ଏକା ରହେ ନହଲେ ଜପ କରେ। ସେଇ ସେଇ ଚିନ୍ତାଧାରା ସବୁବେଳେ ଥାଏ।
ଯାହା ହଉ ଭଲ।
କେହି ଜୀବନରେ ମୋର ନାହାନ୍ତି। ମାନେ ବାପା ମାଙ୍କୁ ଛାଡିକି। ଦି ଭଉଣି ଗୋଟିଏ ପୁଅ ମୁଁ। ଦି ଭଉଣି। ଦି ଭଉଣୀ ଅଲରେଡି ବଡ ବାହା ହେଇ ଯାଇଛନ୍ତି ସାନ ବି ବାହା ହେଇ ଯାଇଛନ୍ତି। ସମସ୍ତଙ୍କ କାର୍ଯ୍ୟ ସାରି ଦେଇଛି।
ହୁଁ ହୁଁ।
ମୁଁ ଏକା ଅଛି ବ
ଭଲ।
ନିଜ? ହରି ନାମରେ କି ରସ ଅଛି। ଯିଏ ପାଇଚି ସିଏ ଜାଣିଛି।
ସିଏ ଜାଣିଛି। ହିଁହିଁ। ଆଉ କାହ୍ନା ରଖିଛନ୍ତି କଣ?
କାହ୍ନା? ମୁଁ ଗୋଟେ ନା ନା ମୁଁ ଗୋ ଗୋଟେ ମୋର ଗୋଟେ ଜଗନ୍ନାଥ ରଖ୍
ଓହୋ।
ଏବେ ତାକୁ ଦେଖୁନି ଦି ତିନି ଦିନ ହେଲାଣିି କାହିଁକ ତାକୁ ବୋଡେଇ ଦେଇଛି ନା। ଆଉ ସେଥି ପାଇଁ ମୋ ମନ୍‌ଟା ବେଳେ ସବୁବେଳେ ଏମିତି ଖାଲି ହେଉଥି ବୁଝିପାରୁଛ କଅନା। ମନ ତ ଆଜି ମନଟାକୁ ବି ଏଇନା ବିଶ୍ୱାସ କର ବସିକି ଭାବୁଥିଲି। କହିଁ ଏ ହିନା ନଅ ଦିନ ଦେଖିପାରିବିନି ମୋ ମୁଣ୍ଡ ଟା ପୁରା ଖରାପ ହେଇଯିବ। ମୋର ଅଫିସ୍‌ରେ ମୁଁ ସବୁବେଳେ ସେଇ ଜଅ ଜଗନ୍ନାଥ ଟି ଭି ଚାଲିଥିବ ଭଜନ ଜଣାନ। ଆଉ ଠାକୁର।
ଆପଣ ରଥଯାତ୍ରାରେ ପୁରୀ କେତେଥର ଯାଇଛନ୍ତି?
ରଥଯାତ୍ରାରେ ମୁଁ ତ ଯାଏନି। ମୁଁ ଯାଏ ବାହୁଡାକୁ ଯାଏ କାରଣ ବାହୁଡାରେ କାର୍ଯ୍ୟ ରହେ ନା ମୋର। କାର୍ଯ୍ୟ ମାନେ ସକାଳୁ ଆରମ୍ଭ କରି ରାତି ବାର ଗୋଟେ ଯାଏଁ ପୁରା ସେଇ ହିଁ ହି ଖଟଣି ଥାଏ ମାନେ ଖଟଣି ମାନେ ଖାଇବା ପିଇବା ବଣ୍ଟ ଟା ବଣ୍ଟି ଲୋକଙ୍କ ଜନଗହଳି ପୁରା ଦେଖିକି ପୁରା ମନ ବହୁତ ଖୁସି ହେଇଯାଏ।
ଆଜ୍ଞା।
ପଢିବା ଭଲ ଲାଗୁଛି ସବୁବେଳେ ଜାଗାଟା। ଶୁଣ ମୁଁ ତ ସବୁବେଳେ ମାଆ ବିମଳାଙ୍କୁ ଡାକେ ମା। ଯଦି କେବେ ଭାଗ୍ୟରେ ଥିବ ପୁରୀ ଦେଖନ୍ତି। ଛୋଟିଆ ଜାଗା ଖଣ୍ଡେ ମିଳନ୍ତା ହେଲେ ଏଇଠି ରହି ଯାଆନ୍ତି। ସତରେ ଭହୁତ ଆଶା ଥାଏ।
ଆଶା ଅଛି ମାନେ ନିଶ୍ଚୟ ପୂରଣ ହବ।
ତୁମ ତୁଣ୍ଡ ସୁତୁଣ୍ତ ହୋନ୍ତା କେଜାଣି କଣ ହବ ମୁଁ ଜାଣି ପା ହେଇଆ କ
ଭଗବାନ ଜା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।
ହଁ ସେଇଟା ବି ଠିକ୍। ଜୀବନ ତ ବହୁତ ଦୁଃଖ ଦେଇକି ଆଇଛି। ମାନେ ମୋ ଦୁଃଖ କାହାଣୀ କହିଲେ ତମେ ନିଜେ ବି ଭାବିବ ଏମିତି ବି ଲୋକ ଥାଆନ୍ତି। ଭଗବାନ କେମିତି ବି କସ୍ଟ ଦେଇଥାନ୍ତି। ଯୋଉ କଥାରେ ଅଛି ତୁ ଯେବେକ ମତେ କରିବୁ ଆସ ମୁଁ କରିବୁ ତୋର ସର୍ବନାଶ। ତଥାପି ଯଦି ତୁ ମୋର କରିବୁ ଆସ ମୁଁ ହେବି ତୋର ଦାସର ଦାସ। ତ ସେମି ଭୋଗିଛି ବୋଲି ତ ଆଜି ମୁଁ ତମ ଆଗରେ କିଛି କହି ପାରୁଛି।
ଆଜ୍ଞା।
ହଉ ଠିକ ଅଛି।
ହଁ ହଁ ହଉ।
ହଉ।